ହ୍ୟାଲୋ କଣ କରୁଛ ଭାଇ ଏତେ ଦିନ ପରେ କଲ କଲ।
ଏଇ ଇ କରି ଯେ ଆଉ କହୁନାହାନ୍ତି। ବୁଲାବୁଲି ଟେ ଥିଲା ତ ରଜ ଗଲା ତ ଏବେ ର ବୁଲାବୁଲି ଗଲା ଏଇ ଆସିକି ବସିଚ।
ଫ୍ୟାମିଲି ସାଙ୍ଗି ଭଲ ମୋର ରଜ ମ ମୁଁ ଦେଖୁଛ ଖାଲି ସାର୍ଟାର୍ ପକେଇଛ।
ସେ
ଏ ବର୍ଷ ଭଲ। ପୁରା ପରିବାର ଭଲିକି ମନେଇଛି ରଜା ଆଉ ନା।
ଆଞ।
ଆ ରାଜଯୋଟା ଖଲି ଖଟିଆଲ ଲା।
ଏ ସବୁଲା ପରିବାର ସହିତ ଯାଇଛି ଆଉ ମାନେ ସେ। ଭଲ ଆଗରେ କରିଟିଥିବ ଆଉ।
ହଁ ମୋର ତ ସକାଳେ ସାଙ୍ଗ ପିଲାଙ୍କ ସହିତ ଆ ସବୁ ବର୍ଷ ରଜ ଆଉ ହଁ ଆଉ କଣ ମୁଁ ଏ। ତମେ ଗୋଟେ ଗାଡ଼ି ଫାଡ଼ି କିଣିଥାନ୍ତ।
ଗାଡି ଗାଡି କିଣିବା ପା ଭାବୁଥିଲି ଆଣ ବୋଲି। ରଜରେ ଏଇ ନା କିଛି ଆଉ ମାନେ। କିଛି ଅଫର ନାହିଁ ତା ସହିତ ଗାଡି। ବୁଝିଲ ଯାହାବ ରେଟ ଅଛି କିଛି ବି କଟି ନାହିଁ ନା ସେଟା ଭାବୁଛି ପୁଣି ଦଶହରା ନହ। ଦୀପାବଳିୀ ଆଣିବା ପାଇଁ ଆଉ।
ହଁ କିଛି ନା କିଛି ନା।
ଏଇ ଆଣିବା ବେଶ। ବାଲା ଆଣିବା ଆଉ ରିବିର ଆଣିବା ଯଉ ଆମର।
ବ୍ୟାଟୀ ବାଲା କାମରଛି ସେ ହ ବ୍ୟାଟୀ ବାଲା। ଆମେ ଟିକେ ଭଲ ହେଲ୍ପ ହବ ହଉ ନା।
ଏ ବୁଲାବୁଲି।
ବୁଲାବୁଲି କଣ ହଁ ସେଇଠି ପାଖପାଖରେ ତମର ଅଧିକ କାମ ନା।
କଖା କମା ସବୁବେଳେ ବୁଲାବୁଲି ଟିକେ ରହୁଛି ଆଉ ପାଠ ପଢା ପଢି ରହୁଛି ସେଣ୍ଟର ଯିବା ରହୁଛି। ଜିନଷ ଅ ଉ। ସେହିଭଳିଆ ଜିନିଷ ପତ୍ର କିଣା କିିଣି ରହୁଛି ଘର ପାଇଁ।
ହଁ ଦୋକାନ ପାଇଁ ବି। କିଣା କିଣି ଡେଲି।
ବହୁ ଯୋରସରେ ହଉଛି ଡେଲି କିଣା କିଣି ସେଥିପାଇଁ ବେଟିରି ସ୍କୁଟିହେଲେ ଗୋଟେ ଯୋଉଠି ଦରକାର ସାଙ୍ଗେ ସାଙ୍ଗେ ପଡଳଇଲ ଆଉ ତେଲ ପକେଇ ମାନେ ଇଏ କଲା ବେଳକୁ ତେଲ ଯୋଉ ରେଟ୍ ହେଲାଣି ମାନେ ତାପରେ ତେଲ ସବୁ ଜାଗାରେ ମିଳୁ ନାହିଁ।
ବୁଲେଇ ବେ ନାହିଁ ତ ନାହିଁ ତ ଟୋଟାଲ ତେଲ। ମଭ ଗୋଟେ ଟି ଅଛ। ଖୁଡ଼ି ଚେତ କ ନେଇ ଆସ ଚେତ କ ଭଲ।
ଚପଲ ନହେଲେ ତ ଆଇକିଉ ଆଣିବାକୁ
ହଉ ଯାହା ଆଣୁଚ ଆଣ।
ସେ ଭାବୁଛି ଆଉ ସେଟା ଅଫର ନାହିଁନା ତାପରେ ଯାହା ବି ରେଟ୍ ଥିଲା ସେଇଆ ରେଟ ଅଛି। ସେଟା ହବ ତମ ଆ। ଦଶହରା ନହେଲେ ଦୀପା-ଦୀପାବଲି ବେଳକୁ ଆଣିବା ପାଇଁ।
ହଁ ରଜ ତିନି ଦିନି ଆଙ୍କ କଣ କରିଥିଲ ରଜ ତିନିି ଦିନିଆଙ୍କ ପାଇଁ?
ହଁ ତିନି ଦିନି ଆଙ୍କ ପାଇଁ କରିଥିଲି ଦି ଦିନି ପିନ୍ଧିଲି
ହଁ ଆଉ ଦେଖେ।
ଆଉ ଦିନ ପାଇଁ ଯୋଉ ଡ୍ରେସ କରିଥିଲି ଦିଟା ଟୋଟାଲ ତିନିଟା ସାର୍ଟ କରିଥିଲି। ତିନିଟା ସାର୍ଟ ତି ଦିଟା ପ୍ୟାଣ୍ଟ। । ଆଜି ଯୋଉ ଦିଟା ସାର୍ଟ ଦିଟା ପ୍ୟାଣ୍ଟ ପିନ୍ଧି
ହୁଁ।
ଆଉ ଗୋଟେ ସାର୍ଟ ସେ ଭିଣେଇ ଜଣେ ଆସିଥିଲେ ଆଉ ତାଙ୍କର ସାର୍ଟ ନଥିଲା ଆଉ ତାଙ୍କୁ ମୁଁ କହିଲି ତମେଟା ପିନ୍ଧି ଆଉ ଆଉ ଯେହେତୁ ଭିଣେଇନା ସେ ନୂଆ ପିନ୍ଧିବେ ତାଙ୍କୁ ସେକେଣ୍ଡ ଦିନ ଦେଇ ଦେଲି ମୁଁ କହିଲି ତମେ ପିନ୍ଧିଦିଅ ଆଉ।
ପନ୍ଧିଦିଅ ଆଉ ଭଲ କଥା।
ସେଦିନ ତାପରେ ବି ସେ ତାର ବି ଥିଲା ଛିଣ୍ଡା ହେଇନଥିଲା ଜମାରୁ ସାର୍ଟ।
ହଁ।
ନା ଆଗରୁ ଆସିଥିଲା ପିନ୍ଧା ହେଇଚି ଥରେ ପିନ୍ଧା ହେଇଚି
ହଁ ମ।
ଆମର ବି ଆମ ପୁଅ ପିଲା ଆମ ରଜ କଣ ଅଛି ଆମେ ଯାହା ପିନ୍ଧିଲେ ଆମେ ସେଇଟା ରଜ ଯାହା ପିନ୍ଧିଲେ ଆମେ ରଜ ଘରକୁ ଘରେ ଯଦି ଆମେ ଲୁଙ୍ଗୁ ଗାମୁଛା ପିନ୍ଧି ବୁଲୁ
ସେଥିକି ରଜ।
ହଁ।
ହଁ ସେଇଆ ଆଉ।
ହୁଁ ବୁଲାବୁଲି କରିବାକୁ ଯାଇଥିଲ ଆଉ କହୁଥିଲ କପିଳାସ ଯାଇଥିଲ
ବୁଲାବୁଲି କରିକି ଯାଇନୁ କପିଳାସ ତମେ ଯାଇଚ କେବେ?
ହୁଁ କପଳାସ ଯାଇଚି ଏବେ ଯାଇଥିଲି ବୋଲବମରେ ପାଣି ଭାର ନେଇକି ଯାଇଥିଲି।
ପୁରା ଉପୁରୁକୁ ଯାଇଚ?
ପୁରା ଉପୁରୁକୁ ଯାଇଚି ପୁରା ଚାଲି ଚାଲି ପଞ୍ଚସ୍ତରୀ କିଲୋମିଟର ଚାଲିଚି
ହଁ ଉ ପୁ ପଚସ୍ତରୀ କିଲୋ ପୁରା ଏଇ ଘର କତିରୁ ଏଁ
ପୁରା ମାନେ ଏଠୁ ଉଠେଇଲେ ଆମର ଛତିଆରୁ ଉଠେଇଲୁ।
ହଁ ଛତିଆରୁ ଉଠେଇଲ।
ଛତିଆରୁ ଉଠେଇଲ ଛତିଆରୁ ଆହୁରି ପାଞ୍ଚ ସାତ କିଲୋମିଟର ଭିତରେ, ପୁରା ଯାଇକି ଠାକୁରଙ୍କ ଉପରେ ଢାଳିବ।
ଠାକୁରଙ୍କ ଉପରେ ଠାକୁରଙ୍କ ଉପରେ ମାନେ ଏ ଯେଉଁ ମାନେ ମନ୍ଦିର ପୁରା ହେଇଥିବ।
ପୁରା ମନ୍ଦିର।
ପୁରା ମନ୍ଦିର। ନା ମାନେ ଯୋଡି ଯୋଡି ସେଡି ଫ୍ରୀ ନାହିଁ ଟୋଟାଲ ମାଟି
ଆ ସେଠି ସେଠି ତ ଆମର କଣ କୁହନ୍ତି ଏ ବୁଢା ଲିଙ୍ଗ।
ବୁଢ଼ା ଲିଙ୍ଗ ନା ପୁରା ଉପରେ ଯୋଉ ପାହାଡ଼ ପୁରା ଉପରେ
ହଁ ବୁଢା ଲିଙ୍ଗ ପା।
ଆଉ ସେଠିକି ଯାଇଥିଲ କି?
ନା ନା ସେଠିକି ଯାଇନା ଆମ ପିଲା ଯାଇଥିବେ ମାନେ କଣ କହିଲ ପଞ୍ଚସ୍ତରି କିଲୋମିଟର ଚାଲିଲା ବେଳକୁ ଦି ଦିନ ବାଟରେ ଯୋ ଖରା ଖରା ହଉଥିଲା ନା ଏ ବର୍ଷ, ନା ରୋଡ ପଟେ ତ ଛାଡିଲେନି ସେଡି ପଟେ
ସିଡି ପଟେ ହିଁ ଯାଇଥିବ ଏକରେ ତ ତମେ ଚାଲି ଚାଲିକି ଗଲ ଫୁଣି ଚଉଦଶ ସିଡି ଚଢ଼ିବ। ସେମିତି ମୁଁ ତ ସେମିତି ଚଉଦଶ ସିଡି ପା ଚଢ଼ିକି ଫାଷ୍ଟ ଆମର ହାଲତ ଟାଇଟ୍ ହେଇଗଲା। ବୁଝିଲ ତମେ ତ ପୁଣି ପାଣି ଭାର ନେଇକି ଯାଇଚ ଉପରୁ ଏପଟେ ଇଏ ଯୋଉ କେତେ କିଲୋମିଟର ଫୁଣି ପାଣି ଭାର ଫୁଣି ସେଠି ସିଡ଼ି ଆ ତମେ ଉପରୁ କଣ ଯିବ? ତାମ ସେ ଠାକୁରବାଦ ଯାଇ ଥରେ ଯାଇକି ଦେଖିବ ପୁରା ମସ୍ତ, ମୁଁ ଫଟ ଫଟ ଉଠେଥିନି ଷ୍ଟାଟସ ପକେଇଛି ଦେଖିନକି? ଉପରେ ପୁରା ସେଇଭଳିଆ। ମାନେ ପୁରା
ହଁ। ଗାଡି ଫାଡି ଏଇୟା ରଖିବା ପାଇଁ ଟିକେ ଅସୁବିଧା ବାଇକ ବାଇକି ନେଇ ଗଲେ ସେଠି। ଛାଡ଼ୁ ନା ତେ ନା।
କେଉଁଠି ଅସୁବିଧା ଉପରେ ଷ୍ଟାଣ୍ଡ ଅଛି ହଁ ଉପରେ ଷ୍ଟାଣ୍ଡ ଅଛି ଜାଣିନ କି?
ହଁ ଉପରେ ତ ସେଠି ଅଛି ନା ମାନେ ଷ୍ଟାଣ୍ଡ ଅଛି କିନ୍ତ ତଳେ ନାହିଁ ନା। ତାପରେ ଜାମ ହେଲେ ଏଇ ରଜ ଫଜ ରଜ ଅଷ୍ଟମୀ ହେରିକା ହେଲେ ପୂଜା ପର୍ବାଣିୀ ହେଲେ। ପର୍ବପର୍ବାଣୀରେ ଛାଡୁନାତି। ବାଇକ ଛଡୁନା। ଚାଲ ଚାଲ ଯିବା ପାଇଁ ତେରଶହ ବାଉନ ପାହା ଥିଲା ଏବେ ତାକୁ ପୁଣି ଛୋଟେ ଦେଇଛନ୍ତି ଆହୁରି ବଡ ବଡ ପା ଆସିଥିଲା ଛୋ ଛୋଟି ଆହୁରି ଶହେ ଏକ ଖଣ୍ଡେ ଏକ୍ସଟ୍ରା କରିଦେଇଛନ୍ତି। ଆ ପାହା ତ ଯେହେତୁ ଏକ୍ସଟ୍ରା ହେଇଗଲାଣି ବହୁତ ପାଚ ହେଲା ନେଟ୍ରା
ହଁ। ହଁଁ ବସ ଉ
ଟୋଟାଲ ମାନେ ଗୋଡ ଫୁଟୁକା ହେ ଫା ପୁରା
ହ ଭୁଲ ବାମ ହଁ ଭୁଲମ ତେଲେ ଫାଟି ଫୁଟିଯିବ ଜଙ୍ଘମଙ୍ଗଳ ହୋଇଯାଇଥିବ ଫୁଟକାା ଫୁଡ଼ା ହେଇଯାଇଥିବ।
କି?
ହୁଁ ଆଉ ତ ଏଇ ଦାଦା ଭର ଯାଆନ୍ତି ସ ମୁଁ ତ କେ ଭଲ ଯାଇ ନ ଆଉ।
ମାନେ ଗୋଡ ବି ଉଠେଇ। ଛୋଟାଉ ଶିରହିଁମର ଗୁଇଠି ପଛପଟେ ଶିର
ହଁ।
ହୁଁ ସେ ଶିର ଟୋଟାଲ ମାନେ ଏମିତି ଭିଡିକି ଧହିଲା। ନା ଗୋଡ ଉଠେଇବ ଯି ଆଉ ପକେଇବାକୁଇଛା। ଇଚ୍ଛା ହେଲାଣି।
ହଁ ମୁଁ ଭାବୁଛି ମୁଁ ତ କେଉଁର୍ ସେ ଯାଇନି
ହେଇଗଲା।
ହଁ ମତେ କେଉଁ ବର୍ଷ ଭୁଲ ବି ଆ ମୁ ଯାଇନି ଭାବୁଛି ଏଇ ବର୍ଷ ଜିମି ବୋଲି।
ଯାଅ ବାବାଙ୍କ ଉପରେ ପାଣି ଢାଳ।
ହଁ ଦେଖିବା ଢାଳିବା ଆଉ।
ବା ବା ବୋଲବାମ୍ କଣ ପାଇଁ ଯାନ୍ତି। ଆପଣ ଜାଣିଛନ୍ତି।
ଏ ମନସ୍କାମନା ପୂରଣ ହେବ।
ମନସ୍କାମନା ପୂରଣ ହୁଏ କିନ୍ତୁ ଆମେ ଯାଇ ପାଣି ଢାଳନ୍ତି କଣ ପାଇଁ ବାବା ଙ୍କ ଉପରେ। ଖାଲି ମନସ୍କାନ ପୂରଣ ହୁଏନି କାହି ମନସ୍କାନ ପୂରଣ ହବ ତ ଯୋଉ ମାସ ନାଇଁ ସେ ମାସଟା ଧ ସେଇ ମାସରେ କେହି ଯାଇ ଯାଉଛ।
ହଁ ସେମାନେ ତାଙ୍କର କଣ ଗୋଟେ ଥାଏ ନା କଣ।
ନାଇଁ ଶୁଣନ୍ତୁ ମୁଁ କ ଯୋଉ ସମୁଦ୍ର ଆମର ମନ୍ଥନ ହେଇଥିଲା ସମୁଦ୍ର ମନ୍ଥନ ନେଲା ବେଳେ ଯୋଉ ଆମର ପଥର ଇଏ କହିଥିଲେ ସେ ପଥର କାହା ପିଠି ଉପରେ ଥିଲା।
ଏଇ ଯୋଉ କଛିମ
ପଛିମ ପିଠି ଉପରେ ଥିଲା। ହେଲା ଦ୍ଵିତୀୟ ରେ ହେଲା ସେ ଯୋଉ ଵି ସ ଭାରିଥିଲା ସ ଶିବ ସବୁ ଯାଁ ପିଇଥିଲେ। ପିଇବା ଦ୍ଵାରା ତାଙ୍କର ଟୋଟାଲ ମାନେ ଶରୀର ଇ ହେଇ ଯାଇଥିଲା। ତାପରେ ତାଙ୍କ ଯୋଉ ମାନେ ଵି। ଇଯାଇଥିଲା ତଣ୍ଟି ଟା ଟୋଟାଲ ପୁରା ଗରମ ହେଇଯାଇଥିଲା।
ହଁ ପୁରା ନୀଳ ହେଇଯାଇଥିଲା ବିଷରେ।
କରିବା ପାଇଁ ଭାରିଥିଲେ ସେଏ ସୁ ଏ ଏଇ ମାସରେ ତାଙ୍କୁ କଣ କଲେ ନା ପାଣି ଢାଳି ଶାନ୍ତ କରେଇ ଥିଲେ।
ହୁଁ।
ତାପରେ ପାଣି ଢାଳି ଶାନ୍ତ କରିବା ଦ୍ଵାରା ତାପରେ ଯିଏ ଢାଳିଲା ସେ ବର ମାଗିଥିଲା।
ହଁ ସେଇପାଇଁ ଏଇ ଏ ଶିବରାତ୍ରିରେ ଯିଏ ବା
ଶିବରାତ୍ରି ନୁହଁ ଆଉ ଶ୍ରାବଣ ମାସ ଶ୍ରାବଣ ମାସର ହଁ ସୋମବାର ଯାଇଁ ପାଣି ଢାଳନ୍ତି। ପାଣି ଢାଳିକି ମନସ୍କାମନା ମାଗନ୍ତି।
ସଦିନପୁର ହଉ।
ଶିବଙ୍କୁ।
ହଁ ହ ସେଇ। ପୁରଣା ହେ ହେ ନାଁ।
ହଁ ହଁ।
ହଁ।
ବୁଝିଲ ତାର ମହିମା ବୁଝିଲ।
କାରଣଟା କମା କମେ ପାଣି ଢାରୁୁଛନ୍ତି। ଅସାମସ କ ହଁ।
ତାପରେ କେତେ ଦିନ ଶିବଙ୍କୁ ତାପରେ ଜର ହବ। ପା। ଧେଳା ସୋଇିଲା ପରେ ଜ୍ୱର ହବ ସେ ପୁଣି ମାନେ ଅଣସର ଘରେ ଯେ ପ୍ରଭୁ। ଗୋ ମା ବାବୁ ସେ ରହିବେ। ତାଙ୍କର ବି ଅଛନ୍ତି ମାନେ କଣ କହିଲେ ବୈଦ ଅଛନ୍ତି। ବୈଦ ଯାଇକି ତାଙ୍କୁ ଏଇ ଭେଷ ଭେଷ ଦେବେ। ଭେଷଜ ଦେବେ। ଔଷଧ ଦେବେ। ହୁଏ ନା ଅଛି ବଙ୍ଗ ହୁଏ।
ସେ
ମାନେ କପିଳାସ ହଉଛି।
ହଁ।
ତିରୁପତି ହେଲା ଆମର କଣ ସେଟା ଆମର ରହୁଛି ତେଲେଙ୍ଗାନା ନା କଣ। ତେଲଙ୍ଗାନରେ। ହଉ। ଆମର କପିଳା୍ୱରରେ ରହୁଛ। ଦୀୟ ତିରୁପତି।
ହଁ।
ହମ। ଆଉ ଏଇ ଟାଇପ ର ସବୁ ରହୁଛି ଆଉ।
ହଁ।
କପିଳାସ ର ତାପରେ ତାର ବି ମହିମା ଅଛି ତେରଶହ ବାଉନ ପାହଚ।
କେ ଇ ଟା ତେର ବାଉନ୍
ବାଉନ ପାହାଚ। ଆଉ ଧବଲେ ସ୍ୱର ବି ଅଛନ୍ତି ଠାକୁର ତାଙ୍କର ବି ମହିମା ଅଛି ମାନେ ଯୋଉଠି ଯୋଉଠି ଠାକୁର ଅଛନ୍ତି ତାଙ୍କ ସବୁଠି ମହିମା। ଧବଳେଶ୍ୱର ଠାକୁରଙ୍କ ମହିମା ମୁ ତମକୁ କହିବି ତମେ ଶୁଣିବ।
ହଁ।
ଶିବଙ୍କର ଶୁଣିଲ ଧବଲେଶ୍ଵରଙ୍କର ଶୁଣିବ ବୁଝିଲ ନା ବହୁତ ଠାକୁରଙ୍କର ମହିମା ରହିଅଛି। ହଁ ହଁ ଖାଇଛି ଦେ ଆଣିଲୁ ଡାଲମା ପଳାଇଲା।
ସବୁ ଠାକୁରଙ୍କର ଗୋଟେ ଗୋଟେ ମାନେ ପୂଜା କରୁଛନ୍ତି କାରଣ ଗୋଟେ ଅଛି ଆଉ ନା
ହୁଁ। ପଇସା ଦେଲା। କଣ କରିବା ଏ ସବ ମହିମା ଧବଳେଶ୍ୱର ଠାକୁରଙ୍କର ମହିମା ମୁଁ କହିବି ଆଉ ଗୋଟେ ଦିନ। ଶୁଣିବା ଟୋଟାଲ ଫୁଲ। ଆଉ ଆଉ କଣ ଖାଇବା ପି ବା ସଇଲାନି।
ଖାଇବା ପିଆ କଣ ମୁ ସେଇଯାଇ ସେମିତି ଆ ଗୁପଚୁପ ଫୁପଚୁପ୍ ଡାଲିିବରା ହାଲୁବରା ଖାଇକି ଆଇଲି।
ମାନେ ରାତି ଖାଇବା ହଇନି ନାଇଁ ଭାଇ। ମୋର ଗୋଟେ କଲ୍ ଆସୁଛି ବୁଝିଲ ଘରୁ କଣ ଭାଇ ବାରମ୍ବାର କଲ କରୁଛନ୍ତି ମୁଁ ତମକୁ
କଲ୍ କରିଛି ହଁ ହଉ ହର ହ ହଉ।
ହୁଁ।